ହ୍ୟାଲୋ।
ଚୁଡ଼ି ହ୍ୟାଲୋ, ଶୁଭୁଛି ମୋ ଭଏସ୍? କଣ ହେଲା?
କଣ କଇଲେ?
ଶୁଭିଲା ମୋ ଭଏସ୍‌?
ହଁ, ହଁ ଶୁଭିଲା।
ହଁ କଣ କରୁଛନ୍ତି ସଖାଳୁ ସଖାଳୁ ବସିକି?
ଏଇ ବସିକି ଗାଧେଇ ପାଧେଇକି କାମ ସାରିକି ବସିଛି ଆଉ। କିଛି ରୋଷେଇ କରିନି ବସିଛି। ଏ ସକ ସଖାଳୁ ଟିଫିନ୍‌ କଲେ ରୁଟି ହଁ, ରୁଟି ଭଜା କନି ସାର୍‌ ଖାଇ ସାରିକି ଗଲେ। ତାପରେ ମୁଁ ଗାଧେଇକି ଠାକୁର ଘର ପୂଜା କରି କୁରା ସାରିକି ଖାଇ ଦେଇକି ବସିଚି ଆଉ।
ଆଚ୍ଛା ହଉ। ଆପଣଙ୍କର ଗୋଟେ ନିତ୍ୟକର୍ମ ଅଧା ସରିଗଲା ଦିନର ଅଧା କାମ ସରିଗଲା।
ହଁ, ହଁ। ତାପରେ ପୁଣି ଗାଧେଇବ ଇଏଟା ଆଉ। ଗାଧା ଖାଇବା ହବ
ଓ ପିଲାମାନେ ସବୁ ସ୍କୁଲ ପଳେଇଲେଣି?
ହଁ ମୋ ଗୋଟେ ପୁଅ ସେ ସ୍କୁଲ ପଳେଇଲାଣି।
ଆଛା।
ହଁ। ଆଉ ତମର?
ମୋର ବି ଗୋଟେ ପୁଅ ସେ ସ୍କୁଲ ଯାଇ ସାରିଚି, ଏ ଖାଇନି ବୋଉ ପୂଜା କରୁଛନ୍ତି ତ। ସେ କଲାଠୁ ଖାଇବୁ ଆଉ।
ସକାଳ ଖାଇବା ଟା ଖାଇବା ନା ଗାଧୋ
ସକାଳ ଖାଇବା ସକାଳୁ ଖାଇବା ସେ ବୋଉ ପୂଜା କରୁଛନ୍ତି ତ ମୁଁ କଲେ ସକାଳୁ କରିଦେଇଥାଏ, ମୁଁ ସେ ଏବେ କରୁଛନ୍ତି ତ ତାଙ୍କର ଟିକେ ଲେଟ୍ ହୋଉଚି ଆଉ।
ହଁ, ହଁ।
ମୁଁ ଖାଇବା ତ ହଁ, ହଁ।
ହଁ। ଆଉ ବର୍ଷା
ବର୍ଷା ସକାଳେ ଚାଲିଥିଲା ଏବେ ଟିକେ କଣ ଫର୍ଚ୍ଛା ହେଇଗଲାଣି ତ। ଦେଖିବା ତାଙ୍କ ଇଚ୍ଛା ତାଙ୍କ ଉପରେ ସବୁ ଡିପେନ୍ ତାଙ୍କ ହାତରେ ବର୍ଷା ତାଙ୍କ ହାତରେ ଖ
ହଁ ହଁ ହ ହୋ। ହଁ ଆମର ବର୍ଷା ଏବେ ଆଜି ହେଇନାହିଁ ଆଜି ଜମା ବି ହେଇନାହିଁ। ଟିକେ ଟିକେ ଖରା ଦେଖାଉଥିଲା, ଏବେ ଟିକେ କାଉଁଳି ଦୋଉଚି ଖରା ଦେଖଉଚି। ଉ ଏମତି ଆଉ ହଁ। ପାଗ ଟିକେ ନରମ ହେଇଗଲାଣି ଆଉ ଏତେ ଗରମ ଲାଗୁନି ଏବେ ଭଲ ଲାଗୁଚି ପାଗ ଟା। ହଁ ହଁ। ଆଉ କଣ ରୋଷେଇ କରିବ ରାତି ପାଇଁ? ହ୍ୟାଲୋ।
ହୁଁ।
ହଁ ହଁ ଶୁଭିଲା ହଁ ସୁଭିଲା, ମାନେ
ଲାଇନ ନାହିଁ କରେଣ୍ଟ ନାହିଁ ଆମର ଟ୍ରାନ୍ସଫର୍ମର ପଡି ଯାଇଛି ଦେଖିବା। କଣ କରିବା ସେ ରୋଷେଇ ରୋଷେଇ କରିଦବା ଗୋଟେ କଣ ଦେଖିବା ଆଉ।
ହଁ ହଁ ଏ ଯୋଉ ମୋବାଇଲ ଚାର୍ଜ କେମିତି କରୁଚନ୍ତି? ଇନଭର୍ଟର ରେ?
ଇନଭର୍ଟର ଇନଭର୍ଟର କି ଲାଇ କରେଣ୍ଟ ଅଛି ସେଠି ନେଇକି ଇନଭଟର ଚାର୍ଜ କରାହୋଉଚି ଆଉ।
ହଁ ହଁ ସେଇ କଥା ମୁଁ କହୁଚି ନ ହେଲେ ନାହିଁ ସେଇଥି ପାଇଁ ଏମିତିରେ ହଇରାଣ କେହିଦିନେ ମୋବାଇଲ ଟା ନିହାତି ମାନେ
ହଁ ସେ ଦିନରେ ନେଇକି ସନ୍ଧ୍ୟାରେ ଲାଗୁଚି ଆଉ।
ଓ ହୋ ହ ସନ୍ଧ୍ୟାବେଳେ ଲାଗିନେ ଖାଇବା ପିଇବା ସରିକା
ହୁଁ ଲାଇନ୍ ବାଲା ମାନେ ଆସୁଚନ୍ତି। ମାନେ ମୁଣ୍ଡ ଖରାପ ହେଇ ଜୀବଣି ବିନା ଲାଇନରେ ପଶିଲା ବେଳକୁ ଆଉ ଭଲ ଲାଗୁନି।
ଯା ହଁ ଭଲ ଲାଗିବନି ଲାଇନ ନହେ
କହିଚି ବୋଲି ଦିନ ଯାକ ଚଳି ଯାଉଚୁ ନା ସନ୍ଧ୍ୟା ବେଳକୁ ଯାହା ଲାଇନ ଟା ଦରକାର
ହଁ ଅନ୍ଧାରରେ ନହେଲେ କଣ କରିବ।
ହୁଁ।
ହୁଁ ଆଗରୁ କଣ ଆଗରୁ ପ ଚଳି ଯାଉଥିଲେ।
ତାପରେ ଆଜିକାଲି ପିଲାମାନେ ଲାଇନ ଆଉ ଫ୍ୟାନ ବିନା କ ହେଇଗଲା ବେଶୀ ତ ଆମେ ତ ଯାହା ହଇରାଣ ହୋଉଚୁ ପିଲା ଗୁଡାକ ବେଶୀ ବିକ୍ତ ହେଇଉଛନ୍ତି। ପଚାରୁଛନ୍ତି କୋଉଦିନ ଆସିବ?
ହଁ ହଁ।
ହିଁ ହି।
କରଟ ହଁ କରେଣ୍ଟ ପାଇଁ ଭାରି ଡେଞ୍ଜର। କେମିତି ସାଙ୍ଗେ ସାଙ୍ଗେ ସଜେଇ ଦବା କଥା।
ନାଇ ମୁଁ ସେ ଆସୁନାହାନ୍ତି ଟିକେ ତାପରେ ଏଇଟା ଗାଁ ଏରିଆ ଟା ଟିକେ ଶୁଣୁନାହାନ୍ତି ସେମାନେ ଆଉ।
ହଁ।
ବର୍ଷା ଚାଲିଚି ଟିକେ ହାୱା ହଉଛି ସବୁଠି ବି ଗଛ ପତ୍ର ପଡି ଯାଉଛି। ସେମାନେ କାମ କରୁଛନ୍ତି ଆଉ ତାଙ୍କୁ ବି ଆ ପ୍ରେସର କଲେ ବି କଣ ହବ?
ହଉ ସେ ଟାଇମ ଦେଖିକି ଆସିବେ ତାଙ୍କ ଟାଇମ ରେ।
ହୁଁ।
। ଆଉ।
ଆଉ କଣ କୁହନ୍ତୁ? ଆପଣଙ୍କ ଘରେ ସବୁ ଭଲ ଅଛନ୍ତି।
ହଁ, ସମସ୍ତେ ଭଲ ଅଛନ୍ତି।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
ହୁଁ ହୁଁ। ମୋ ତ ଯାହା ଦି ଜଣ ଶାଶୁ, ଶ୍ୱଶୁର।
ଆପଣ।
ହଁ ହଁ। ଆମ ତିନି ଯାଙ୍କର ତିନିଟା ପୁଅ। ମୋ ନଣଦ ନାହାଁନ୍ତି।
ଆଚ୍ଛା।
ହଁ। ତିନି ଜଣଙ୍କ ଛୋଟ ହେଇଛନ୍ତି ମାନେ ମୋ ପୁଅ ଟିକେ ନାଇନ କ୍ଲାସ ରେ ପଡିଲାଣି। ଆଉ ମଝିଆ ତା ପୁଅ ଷଷ୍ଠରେ ପଢିଲାଣି। ଆଉ ଗୋଟେ ସାନଟା ତ ଯିବ ହେଲା କନ୍ତି ଶିଶୁ ମନ୍ଦିର। ନାଆଁ ଲେଖା ହେଇନି। ହୁଁ।
ନାଇନ୍ଥ କ୍ଲାସ ରେ ପୁଅ ପଡୁଚି ମାନେ ପାଠରେ ବହୁତ ପ୍ରେସର ରହୁଥିବ ଏବେ।
ହଁ ହଁ ଏଇନାକେ ଟିକେ ନ ହେନା ଏଇ ଦି ବର୍
ନାଇଁ ଏଇଟା ଟିକେ ନାଇନ୍ଥ ତାକୁ ଜଗିଲେ ଟେନ୍ଥ ଟା ଭଲ ହେଇଯିବ। ମୁଁ ଦେଖିଛି ପ୍ରାୟତଃ ନାଇନ୍ଥ ଟା କୁ ହିଁ ଲୋକ ଯୋଗେଇ ଦିଅନ୍ତି କାନ ନାଇନ୍ଥ ରେ ତ କୋ ଟେନଥା କୋଉ ଏଲେକ୍ଟ୍ରି ରହୁଛି ପାଠ ଗୁଡାକ
ହଁ ବା।
ତ ଯଦି ନାଇନ୍ଥ ଯଦି ଜଗିଦେବା ଟେନ୍ଥ ଟା ଆପଣଙ୍କୁ ବେଶିଆ କଷ୍ଟ କରିବାକୁ ପଡ଼ିବ। କଷ୍ଟ କରିବେ। । ।
ତାଙ୍କୁ ଘଣ୍ଟେ ଅଧଘଣ୍ଟେ ବି ତାକୁ ଟାଇମ ହଉନି ମତେ ବି ଭାରି ଇଏ ଲାଗୁଛି। ମୁଁ କହିନି ଏମାନ୍ଦୀରାଇ ସ୍କୁଲରୁ ଆସିବ ଟ୍ୟୁସନ ଯିବ ଟ୍ୟୁସନୁ ଆସିବୁଣି ଗୋଟେ୍ୟୁସନ ଏମି ଦି ତିନିଟା ଟ୍ୟୁସନ ତାର ହେଇଯାଇଛି। ଆଉ ସେଏଉ ଟିକେ ଅଲଗା ଅଲଗା ପାଠ ଦେଖୁଛନ୍ତି ଜଣେ ଇଂଲିଶ ଦେଖୁଛି ଇଂଲିଶ ଆଉ ବଣ ତ ହଁ, ସବୁ ହଁ ସବୁଟା ବି ସମସ୍ତେ ଦେଖୁନାହାନ୍ତି। ହଁ।
ତାପରେ ଦେଖନ୍ତି ସେ ତାପରେ ଆମର ସେଟିକେ ମ୍ୟାଡ଼ାମ ଅଧିକା ପଇସା ଖର୍ଚ୍ଚଇଯଛି କିସେଇଟା ଭଲ। କ କମ ଟାଇମ ରେ ପିଲା ଅଧିକା ପାଠ ପଢୁଥିଲେ କଣ? ସବୁ ତ ପେପ ର ହେଲା ବୁ। ଏବେ ଗୋଟେ ଗୋଟେ ଘଣ୍ଟା ଗୋଟେପେପର ସେମାନେ ଦେଖିକି ଯିବେ ପଇସା ଟିକେ ଅଧିକ ଖର୍ଚ୍ଚ ହେଲେ କିନ୍ତୁ ପିଲାଙ୍କର ପ୍ରୋବ୍ଲେମ ଗୁଡାକ ସଲଭ ହେଇଯାଉଥିରେ।
ସେଇତିପାଇ ମୁଁ କଇନି ନା ଏଇନା ଦିଇ ବର୍ଷରଟା ନଜଉ କିନା ସେ ହବ।
ନାଇଁ ନାଇଁ ଏବେ ତାଙ୍କୁ ପୁରା ଜଗିବାର ଅଛି।
ତାଙ୍କୁ ଟିକେ ସିଏ ବି ତାପରେ ନିଜେ ଜଗିବା ସହିତ ସିଏ ବି ଟିକେ ମାନେ ଜାଣିବାର ହେଲେଣି ତାଙ୍କୁ ଟିକେ ବୁଝେଇ ବୁଝେଇକ କିନା ତାଙ୍କ ପାଠ
ହୁଁ, ବହୁତ ଭଲ ଯଦି ନିଜେ ପିଲା ଵଶିକି ପଢୁଛି ତ ସେଇଟା ବହୁତ ଭଲ କଥା। ମୋ ପୁଅକୁ ତ ମୁ ପଛରେ ଗୋଡେଇଲି ବାବା
ନା ଇଏ ମାନେ ପଢୁଛି ସେ ପଢୁନାହିଁ ବୋଲି ମୁଁ କହୁନି ପଢୁଛି। ତଥା ହି ପ୍ରେସର ଦେଇଟେ ପଡୁଛି ଟିକେ ତାର ମନ ହେଇଯାଉଛି କଣ ମୋବାଇଲଟା ଟିପିଵା ପାଇଁ ବୁଝନ୍ତୁ ଟିକେ। ମାନେ ଖେଳିବା ପାଇଁ କୁଆଡେ ଯାଉନି କି ବାହାର ପିଲାଙ୍କ ସହିତ ମାନେ ସାଙ୍ଗସାଥି ସେମିତି କିଛି ନାହିଁ। କିନ୍ତୁ ତା ଟିକେ ମୋବାଇଲ ପାଇଁ ଟିକେ ଇଏ। ମାନେ ମୋବାଇଲ ଯୋଉ ଅଧଘଣ୍ଟା ଘଣ୍ଟେ ଟିଉସନରୁ ଆସିଲା ଯୋଉ ଟିକେ ଟାଇମଟା ଏପଟ ସେପଟ ହଉ କି ନା ନାଁ, ମୋବାଇଲଟା ଟିକେ ଧରକି ଟିପିଵ।
ହୁଁ,
ହଁ, ଆଜିକାଲି ଛୁଆଙ୍କ ଦେହ
ହଁ ମୋବାଇଲ ଟା ସେମାନେ ପିଲାମାନେ ବାହାରକୁ ଯିବାକୁ ମଙ୍ଗୁନାହାନ୍ତି। ପିଲାଙ୍କୁ ଠେଲି ଫେଲିକି ପଠେଇଲେ। ସେ ଯାଉନାହାନ୍ତି। ଆମକୁ ଆମ ଟାଇମରେ ବାପା ମା ମାନେ ପାଠ ପଢା ବ୍ୟତୀତ ଘରେ କେତେବେଳେ ପାଇବେନି। କିନ୍ତୁ ଆଜିକାଲି ପିଲାଙ୍କୁ ଘରକୁ ପେଲିଲେ ବି ଯାଅ ବୋଲି ସେ ବାହାକୁ ଯାଉନାହାନ୍ତି।
ଆଛା ଚାଲିଛି ଆଉ। ମୁଁ ଅ କେମିତି ଟିକେ ସମୟ ମିଳିଲା ଆମକୁ ଟିକେ ମୋବାଇଲ ମିଳିଯାଆନ୍ତା ଭଲ ହୁଅନ୍ତା।
ହଁ ହଁ। ଟିଉସନ ଫିଉସନ ଛୁଟି ହେଇଗଲେ ନା ମୋ ପୁଅ ଟିଉସନ ପଳେଇବ। ଟ୍ୟୁସନ୍ ଛୁଟି ହେଲେ ତାର ଭଲସିଏ କଣ ଟିଉସନ ଟିଉ୍ୟୁସନ ଯିବି ସ୍କୁଲ ଯିମି ସେତିିକି ଟାଇମ ସେଠି ପଢିବି। ଘରକୁ ଯେତେବେଳେ ଆସୁଛି ମୁଁ ଟିକେ ମୋବାଇଲ ଧରିମି ନା ଟିକେ ଟିଭି ଦେଖିବି ଏମିତି ହୁଏ ସ
ଆଚ୍ଛା,
ଇଏ ଉପରେ ଟିକେ ଖାଲି ଇଏ କରୁଛି। ସେଥିପାଇଁ ନା ନା ଏଇଟା ଦି ବର୍ଷ ଯଦି ଇଏ କ ନ କରିବୁ
ଏଇ ଦି ବର୍ଷ ଟିକେ ଜଗି ଦିଅନ୍ତୁ ନାଇଁ ନାଇଁ ଜଗି ଦିଅନ୍ତୁ ଟେନଥ୍ ଖରାପ ହେଲେ ଅସୁବିଧା ହେଇଯିବ।
ହଁ,
ହଁ, ତାଙ୍କୁ ଦରକାର ତାଙ୍କ ପାଇଁ ଆମକୁ ସବୁ କିଛି ସାକ୍ରିଫାଇସ୍ କରିବାକୁ ପଡିବ।
ହଁ। ଆଉ ହେଲା ଆଉ।
ଆଜ୍ଞା,
କିଏ ଡାକିଲେ ବୋଧେ?
ହଉ କୁହନ୍ତୁ ପା
ହଁ ହଁ ଆଉ ହେଲା କଣତି-ଇ-ଇ-ଇ-ଇ ଆଉ କଣ ଖରା ଆମ ଆଡେ ତ ଧାନ ଚାଷ ତମ ଆଡେ ଆ ଧାନ ଚାଷ ହେଲାଣି ନା ତଳା ଫଳା ପଡିଲାଣିି ନାଁ ଅ?
ହଁ ତଳା ପଡିଗଲାଣି ତଳା ହେଇକି ଉଠିଗଲାଣି ବି ଟିକେ ଟିକେ ପୁରା ଚାକ ଖେଣ୍ଡେ ଭଳିଆ ହେଇଗଲାଣି। ବାହାରେ କେତେ ବର୍ଷା ହେଇଛି। ମୁଁ ବାହାରକୁ ବାହାରିନି ବାହାରେ କେତେ ବର୍ଷା ହେଇଯାଇଛି ଆଜି।
ବର୍ଷା ହେଉଛି?
ହେଇକି ଛାଡିଗଲାଣି।
ହଁ-ଅ-ଅ,
ପାଣି ବୋହି ଯାଇଛି ମୁଁ ଆଉ ପ ବାହାରକୁ ବାହାରନି ତ ଦେଖିନି ଆଉ କେତେ ବର୍ଷା ହେଇଯାଇଛି।
ହଁ,
ହଁ,
ଏ ବର୍ଷା ସିଜିନ ଆସିଗଲା ବର୍ଷା ହବ।
କେତେବେଳେ ବର୍ଷା ହଉଛି କେତେବେଳେ ଖରା ହଉଛି ଠିକଣା ନାଇଁ କିଛି।
କେତେବେଳେ କାଉଁଳିଆ ପାଗ କରିଦବ। ଏଇଭଳିଆ ରହିବ ତ ପାଗଟା ଆଉ ଆମର ବର୍ଷା ନାଇ ଆଜି ପୁରା ମାନେ ଖରା ଆ ଜି ଆମର ବର୍ଷା ହଉନାହିଁ ବୋଲି ଆମେ ତଳାଫଳା ପଡିତାନେ ଅ ହଇରାଣ ହଉଛନ୍ତି, ବିରକ୍ତିଆ ହେଇଯାଉଛନ୍ତି। ଟାଇମି ପଳଉଛି ନା ଟାଇମି ଚାଷ ତର ତରରେ ଭ କରିବା କଥା। ତା ଟାଇମି ଅନୁସାରେ ନହେଲେ ପୁଣି ଧାନ ବି ଭଲ ହବନି।
ଭଲ ହବନି, ଏଥର ତ ମରୁଡି ଅଛି ବୋଲି କହୁଛନ୍ତିୁ ତ ଦେଖାଯାଉ।
ଏ ହଁ ଦେଖାଯାଉ, ଠାକୁର କଣ କରୁଛନ୍ତି?
ଭଗବାନଙ୍କ ଇଛା ର ମରୁଡି ଅଛି ବୋଲି କହୁଛନ୍ତି ତ, ଦେଖିବା କଣ ହଉଛି ଆଉ।
ହୁଁ ଆଉ ତ ଲୋକ ଏତେବେଳେ ଚାଉଳ କରିକି ରଖୁନାହାନ୍ତି ବର୍ଷା ଯେମିତି ବର୍ଷା ଦିନେ ଚଳିଯିବା ଭଳିଆ।
ନାଇଁ ଏବେ ଯୋଉ ମିଳି ଯାଉଛି, ଯୋଉ ଗଭର୍ଣ୍ଣମେଣ୍ଟଳ ଲୋକ ମାନଙ୍କ ଚାଉଳ କରୁଚନ୍ତି, ନିଜ ଧାନ କୁଡେ଼ଇ ଦଉଛନ୍ତି ବିକିବା ପାଇଁ।
ଯୋଉ ମରୁଡି ଭରୁଡି ହେଇଗନେ ଯୋଉମାନେ ଧର ଘର ଚାଉଳ ଖାଉଛନ୍ତି, ସେଇମାନେ ହିଁ ହଇରାଣ ହେବେ।
ଯୋଉ ଗଭର୍ଣ୍ଣମେଣ୍ଟ ଚାଉଳ ଦେଇ ଦଉଛି। ଲୋକମାନେ ଆଉ ଧାନ ନିଜ ଘହ ଧାନ ଏକତିରିଶ ବତିଶରେ ସେ ମଣ୍ଡି ଦେଇକି ଗଭର୍ଣ୍ଣମେଣ୍ଟ ଚାଉଳ ସେମାନେ କହୁଛନ୍ତି, ଆଜିକାଲି କିଏ ଲୋକ ଘରେ ରଖୁଛି ଚାଉଳ?
ହ ନା ବା କିଏ ଧାନ ବସଉନାହାନ୍ତି, କାହିଁକି କଷ୍ଟ କରିବେ?
କାଇଁ ଏତେ କଷ୍ଟ ଆମର ତ ଗମେଣ୍ଟ ଚାଉଳ ଦଉଛି, ଆମେ ସେୟାକୁ ତ ଖାଇଦଉଛୁ ହେଇଯାଉଛି ଆମେ କାଇଁ ଏତେ କଷ୍ଟ କରିବୁ? ତାପରେ ମଣ୍ଡିିକି ଦେଇଦେଲେ ବି ମଣ୍ଡି ବାଲା ବି ଏକତିରିଶ ବତିଶହ ଟଙ୍କା ଦଉଛନ୍ତି, କାଇଁ ଲୋକମାନେ ଏତେ କଷ୍ଟ କରିବାକୁ ଯିବେ?
ହଁପା, ସେଇଭଳିଆ କରୁଛନ୍ତି ଆଉ ହଉ ଦିଦି ମୁଁ ରଖୁଛି।
ଆଜ୍ଞା ଆଜ୍ଞା ଆଜ୍ଞା।